ଆଁ।
କଣ କରୁଚନ୍ତି?
ବର୍ତ୍ତମାନ ବସିଚୁ ତ କା
ଅଣ୍ଡି ନେଟୱର୍କ୍ କୁ ଆସନ୍ତୁ
ଆପଣ କଣ କରୁଛନ୍ତି? ଆଜ୍ଞା।
ହଁ, ଏଇ ସକାଳୁ ତ ବର୍ଷା ଲାଗିରହିଚି ଆଉ।
ଓ ହୋ ପସନ୍ଦ ଦେଖିଆ
ହାଲୋ।
ଆଜ୍ଞା?
ମୁଁ କହିଲି ଆପଣଙ୍କ ଆଡେ ବର୍ଷା ହଉଚି?
ମାରଦ ବର୍ଷା ନାଦୁଚି ଆଉ।
ହଁ, ସକାଳୁ ତ ବର୍ଷା ହଉଚି। ଯେ ହଉଛି କିଛି ମାନେ କାମ କରି ହଉନି।
ଆପଣଙ୍କ ଘର ଟା କୋଉଟି କି? ତାଙ୍କୁ
ଆପଣଙ୍କ ଗାଁ ପାଖରେ।
ଗାଁ ଟା କୋଉଠି ଆପଣ କହୁନାହାନ୍ତି?
ହେଲେ ଆପଣ ଗାଁ ପାଖ ପାଖରେ।
ମୁଁ ଖାଇବା ଜିନିଷ ଖାଇବି। ଖାଇବା ଜି ଆଇଛି ସକାଳୁ ଯାଇକି ବିରିୟାନୀ ଖାଇଦେଇକି ଆଇଚି।
ଏ ସକାଳୁ ବିରିୟାନୀ ଖାଇ
ଯାଇଥିଲି ଭୁବନ ଆଡେ ମୋ ସୋ ରୁମ୍ ଟା ଖୋଲିକି ସେଟା ଖୋଲି ଦେଇକି ଜଣଙ୍କୁ ବସେଇ ଦେଇକି, ବିରିଆନି ଖାଇଦେଇକି ଆସିଚି ହେରି ଗାଁକୁ।
ଆଚ୍ଛା
ଆ ଜାଣିଛନ୍ତି ଭୁବନ ଜାଣିଛନ୍ତି ନା ନାହିଁ?
ହଁ।
ଭୁବନ ଯାଇଛ ଯୋ କଷ୍ଟ ମଜା।